ହାଲୋ।
ହୁଁ ହାଲୋ।
କ ହଁ କଣ କରୁଚ ଭଲ ସବୁ?
ହୁଁ ଭଲ ସେମିତି ଚାଲିଚି। ଏଇ ଛାତ ଉପରେ ଟିକେ ଖାଇସାରିଲା ପରେ ଖାଲି ଏପଟ ସେପଟ ଏପଟ ସେପଟ ଟିକେ ହଉଚି। ଖାଇବାଟା ଝଡ଼ିବ ନହେଲେ ପୁଣି କେମିତି।
ଆଉ ତୁମେ କଣ କରୁଛ?
କିଛି ନାଇ ଏଇଠି ବସିଥିଲୁ ସବୁ ଆଉ।
ଉଁ ହୁଁ ‌। ଆଉ ତୁମ କାମ କେମିତି ଚାଲିଚି ଯୋଉ କଣ ସେ ଯୋଉ ତୁମ ଲାପଟପରେ କର ଯୋଉ ଅନଲାଇନ୍ କାମ?
ହଁ ଚାଲିଛି ଲାପଟପରେ ଏଇତ କା କାମ ହିଁ ଗଡୁ଼ଛି ମାନେ କରୁଥିଲି ମୁଁ କହିଲି ଦେଖିଆ। ଓକେ କଁ ହେଇ
ଉଁ ହୁଁ ମନେ ପଡିଗଲା ଟିକେ ନା କଣ? ସାଙ୍ଗମାନଙ୍କ କଥା ସବୁ। ହୁଁ ଆଉ କଣ ଖିଆ ପିଆ ହେଇଚି ଆଜି?
ଆଜି ଭାତ ଡାଲି ଆଉ ଭଜା। ଆଉ ଆମ୍ବ।
ତୁମର ମାନେ ଆମ୍ବ ଟା କମ୍ପଲସରୀ ନା?
ଆହାଁ ଆମ୍ବ ଟାଇମରେ ଆମ୍ବଟା କମ୍ପଲସରିରେ ଥାଏ। ଏ ତଥାପି ଏଇ ବର୍ଷ ଆମର ଆମ୍ବ ନାହିଁ। ଏ
ହଁ।
ଆମ ଆମ୍ବ ତୋଟାରୁ ଯାଇକି ଜେଜେ ସେପଟ ହଁ ତ ଆମ୍ବ ତୋଟାରୁୁ ଯାଇକି ସେ ଆଣିଛନ୍ତି ନହେଲେ ହେଇ ବିଲ ଆଡୁ ଯାଇକି ମତେ ନେଇକି ଆସିଛନ୍ତି ତ ସେଇଟା କଣ୍ଟିନ୍ୟୁ କର କଣ୍ଟିନ୍ୟୁ ଚାଲିଚି ଆଉ ନହେଲେ ଆମ ଗଛରେ ଏ ବର୍ଷ ଆମ୍ବୁଆ ଆର ବର୍ଷ ଆମ ଆସିଥିଲା ମୁଁ ମୋ ନିଜେ ଯାଇପାରିକି ନେଇକି ଆସେ। ମୁଁ ମୋ ନିଜେ ଇଏ କରେ ଆଉ କିନ୍ତୁ ଏ ବର୍ଷ ତ ଆମ୍ବଗ ଗଛରେ ହିଁ ଆମ୍ବ ହିଁ ନାହିଁ ଗୋଟେ ଗଛରେ ବାସ୍ ଆସିଛି ଯେ ହେଟା ବହୁତ କ ତ ହେଟା ଆମ କୂଅ ପାଖରେ ଅଛି ତ ହେରା କୂଅ ପାଖକୁ ଗଲେ ମୋତେ ଡର ଲାଗେ ମୁଁ ଯାଏନି।
ଆଚ୍ଛା। ଏମିତି କଥା।
ହଁ।
ହୁଁ। ମାନେ ଏଇଟା କଣ ଯୋଉ ତୁମର ଦେଶୀ ଆମ୍ବ ଖାଅ ନା ଏଇ ଯୋଉ ବାଇଗଣପଲେଇ?
ନା ଦେଶୀ।
ଦେଶୀ ଆମ୍ୱ ନା ତମକୁ ଭଲ ଲାଗେ କିନ୍ତୁ କଣ ଦେଶୀ ନା ବାଇଗଣପଲେଇ?
ଆଁ ବାଇଗଣ ପଲେଇ ମାନେ କଲ୍ କଲମୀ ଆମ ଯୋଉଟା କଣ ସେଟାକି।
ନା ନା ବାଇଗଣପଲେଇ ମାନେ ପୁରା ବଡ ବଡ ବାଲା ଯୋଡା ବିକ୍ରି ହୁଏନି ପୁରା ମାର୍କେଟ ରେ ଯୋଉ
ହଁ ସେଇପା କହୁଚି। ହଁ ମାନେ ହଁ ସେଭଳିଆ ବଡ ବଡ କଲମୀ ଆମ ଆମ୍ୱ ଆମ ଗଛ ବି ଅଛି ସେଟା।
କହିଲ ଯୋଉଟାକୁ ମାନେ କଣ କହିଲ ଲମ୍ବା ହେଇକି ପତଳା ବାଲା ସେଇଟାକୁ କୁହନ୍ତି କଲମି ଆମ୍ବ।
ନାଇଁ ଲମ୍ବା ହେଇ କି ପତଲା ବାଲା ନୁହେଁ ପୁରା ବଡ ବଡ ଲମ୍ବା ଭଳିଆ କିନ୍ତୁ ବଡ ବଡ ପୁରା। ବେଶୀ ଲମ୍ବା ତ ନୁହେଁ ବଡ ବଡ ତ ପୁରା ହୁଏ ଯେମିତି ମାର୍
ଉଁ ହୁଁ ବାଇଗଣ ପଲେଇ ମା। ବାଇଗଣ ପଲେଇ କହୁଛି ମାନେ କଉଟା କହିଲ ମାଜା ବୋଟଲ ଫଟୋ ଥାଏ ଯୋଉ ବାଇଗଣ ଯୋଉ ଆମ୍ୱ।
ଆରେ ମୁଁ ବି ସେଇଭଳିଆ କହୁଛି ବଡ ବଡ ଆମର କଲମୀ ଆମ ଯୋରା ହୁଏ ପୁରା ବଡ଼ ବଡ଼ ସେଇଭଳିଆ ହୁଏ।
ଆଚ୍ଛା ହଁ ଏ ଦିତିଆ ଓଷା ସାବିତ୍ରୀ ଭାର ରେ ସବୁ ଦିଅନ୍ତି ନିକି ସେଗୁଡା ସବୁ।
ଅଁ ହଁ ସେରା ତ ଯାଏ ଆଉ। ଆରେ ଝିଅ ଘରକୁ ଯିବ ମାନେ କଣ। ସମ ସବୁଆଡେ ସେଟେ କ୍ଷୀର ଟିକେ ଦେଇଥିବେ ଦହିଟେ ଦେଇଥିବେ ଚାଉଳ ଟେ ଦେଇଥିବେ ମୁଗ ଟିକେ ମାନେ ଯାହା ସବୁ ଯାହା ଚାଷ ବାସ ଯାହା ଯାହା ର ହଉ ଥୁବ। ଏଥି ଆମ୍ୱ ଦେଇଥିବେ। ଯାହା ସବୁ ପୁରା ଯାଇଥିବ ସିଜନ୍ ତ ଚାଲିଥିବ ଆଉ ପୁରେଇ ପୁ ରାକି। ପୁରା ଶାଢୀ ଶାଢୀ ଚୁଡ଼ି ଫୁଡି ସବୁ।
ତୁମ କଲ ଆସିବା ପୂର୍ବରୁ
ହୁଁ।
ଆମ ସବୁ ଗ୍ରୁପ ପିଲା ସବୁଙ୍କ ସହିତ ସମସ୍ତଙ୍କ ସହିତ ସବୁ ଏମିତି କଥାବାର୍ତ୍ତା ହଉଥିଲେ। କୁଆଡ଼େ କଣ ଗୋଟେ ବୁଲିବାକୁ ଗଲେ ଭଲ ହୁଅନ୍ତା ଇଏ ହୁଅନ୍ତା ସେ ହୁଅନ୍ତା।
ସମସ୍ତେ ତାଙ୍କ ତାଙ୍କ ଭିତରେ କ କଥା ହଉଛନ୍ତି କି ଯେ ଗୋଟେ କାମ କର ଆମ ଗାଁକୁ ପଲେଇ ଆସ ଆମ ଗାଁରେ ଏଟା ଅଛି ସେଟା ଅଛି। ସେ କହୁଛି ନା ନା ତା ମାନେ ଆ ଆମ ଗାଁକୁ ପଳେଇ ଆସ ଆମ ଗାଁରେ ଏଟା ଅଛି ସେଟା ଅଛି ପୁରା ଏମିତି ଚାଲିଛି ତମୁ କିଏ କଣ ଫୋନ କରିଥିଲେ କି। ମାନେ ବୁଲା ବୁଲି ଇଏ ସିଏ ପାଇଁ?
ମତେ କାହିଁକିଏ କଲ ତ କରିନାହାନ୍ତି ଏଯାଏଁ। ଆ ମୁଁ କିନ୍ତୁ ଗ୍ରୁପ ରେ ମେସେଜ ଦେଖୁ ଥିଲି ଇଏ ଦେଖୁଥିଲି ସିଏ ଦେଖୁଥିଲି କିନ୍ତୁ କାଇଁ କିଏ କଲ୍ ଫଲ୍ ମୋତେ କରିନାହାଁନ୍ତି ଆଉ ଆଁ ତାପରେ ମୁଁ ଏଇ ଏମିତି ଦେଖୁ ଦେଖୁ ଦେଖୁ ଦେଖୁ ମୁଁ ଦେଖିଆ ମୁଁ ଟିକେ ଲଗାଏ। କଣ କେତେବାଟ କଣ ଗଲା। ତ ସେଇ କଥା ମୁ
କିଛି ଯାଇନି ମୁଁ ସମସ୍ତେ ସେ କାଲି ସେଇ ତାଙ୍କ ତାଙ୍କ ଭିତରେ ସେ ଯୁକ୍ତିତର୍କ ଗୋଟେ ଚାଲିଛି ଆଉ ଆମ ଗାଁକୁ ଆସ ଆମ ଗାଁରେ ଏଇଟା ଅଛି।
ଦେଖ ସେ ସେ କାହା ଗାଁରେ କଣ ଅଛି କଣ ନାହିଁ କହିପାରିବିନି। ଏ ଏଇଟା ରଜଣୀ ତାପରେ କାହା ଗାଁରେ କଣ ଅଛି କଣ ନାଇଁ ମୁଁ କହିପାରିବିନି ଆମ ନା ନା ଆମ ଗାଁରେ ବି ବହୁତ କିଛି ଅଛି ମୁଁ ଆଉ କାହା ଗାଁକୁ ଯିବାକୁ ଚାହୁଁନି।
ଭାଇ ତୁମର ପୁଣି ଷ୍ଟାର୍ଟ ହେଇଗଲା ତୁମ ଗାଁରେ ବହୁତ କିଛି ଅଛି।
ଆରେ ଆକ୍ଚୄଲି ଅଛି। ଆକ୍ଚୁଲି ସତରେ ଆ ଭଲ ପାଉଛ? କଣ ଅଛି ମାନେ
ଶୁଣ ଦେଖ ତୁମ ଗାଁରେ ଚାଳ ଘର ଅଛି। ଲୋକ ଅଛନ୍ତି। ତୁମେ ଅଛ। ଆଉ କଣ ଅଛି ତୁମ ଗାଁରେ?
ଆରେ ଭାଇ ସେଟା ତ ସମସ୍ତେ ଗାଁରେ ଲୋକ ଥାଆ ଚାଳଘର ତ କାହା ଘ ନି କୋ ଓଡ଼ିଆରେ କଥା ହବ କ ଖଞ୍ଜା ଫଞ୍ଜା ଭିତରେ କି କଣ ଗୋଟେ ଅଧେ ଥିବ କି କଣ ଆ, ନାଇଁ ତ।
ବୁଝ ତୁମ ଗାଁରେ ଗୋ
ଯଦି ଗାସ ଉଠ ମାନେ
ଅଛି?
ଆଁ, କଣ? କୋଠା ଘର କି କଥା ଆମ ଗାଁରେ ଚାଳ ଘର ହିଁ ପାଇବନି ଆଉ। କାହିଁକି ନା ଯେ ତିକି ଚାଳ ଘର କରିଥିଲା ସମସ୍ତେ ଭାଙ୍ଗି
ତୁମ ମାନେ ଏମେ ଏନ୍ ଏଚ୍ ରୋଡ୍ ରୁ ତୁମ ଗାଁ ଏତେ ଭିତରେ। ତୁମ ତଥାପି ତୁମ ଘରେ କୋଠା ଘରେ କେମିତି ଆସିଲା?
ଅଁ, କି କଥା କି କଥା ମାନେ କଣ ଆମେ ଆଉ କଣ ଏଇ କୋଉ ମଫସଲର ଲୋ କ ରହୁଛୁ ନା କଣ? ଆଜି ଆମର ଯା ମୋ କୋଠା ଘର ନଥିବ ହଁ ହଁ ଇସ୍ ବହୁତ ମାର୍କେଟ୍ ରେ ରହିଲା ବାଲା ଗୁରା ତୋମେ ସବୁ ଆଉ।
ଠିକ ଅଛି କୋଠା ଘର ଅଛି। ତୁମ ଗାଁରେ କଣ ଅଛି ମୋତେ କୁହ?
ଆ, କୋଠା ଘର ତ ସବୁ କେମିତି ଚାଳଘର ଏମିତି କାଁ ଭାଁ ଆଉ। ଆଗୁରୁ ଆମର ଚାଳ ଘର ଯେତେବେଳେ ଆଗୁ ଆଗୁରୁ ଯେତେବେଳେ ଚାଳ ଘର ଥିଲା ମୁଁ ଆମ ଚାଳ ଘରେ ଗୋଟେ ଆଟୁ ବୋଲିଥାଏ। ଜାଣିଚକି ନାହିଁ ମୁଁ ଜାଣିନି।
ତ ଚାଳ ଘର ଗୋଟେ ଆଟୁ ମାନେ ଯେମିତି ଆମର ସିଲିଂ ଯେମିତି ସେଇ ଟାଇପ୍ ର ମାନେ ତା ଉପରେ ଆଉ ଗୋଟେ ମାନେ ଭିତରକୁ ଯଦି ଥିବ ଯୋଉ ଜିନଷ ଫିନିଷ ରଖିବ ଅଣ୍ଡରଗ୍ରାଉଣ୍ଡ ଟାଇପ୍ ର।
ନାଇଁ ଜିନିଷ ରଖିବା ପାଇଁ ଆମ ଜିନିଷ ସେଠି ର
ନାଇ ନା ଜିନିଷ ରଖିବା କଥା ନୁହଁ। ମୁଁ କହୁଛି ଅଣ୍ଡରଗ୍ରାଉଣ୍ଡ ଟାଇପ୍ ର ଯେମିତି ଥାଏ ସେମିତି।
ହଁ ସେଟା ଆମର କଣ ହେଲାନା ଆମ ମାଟିର ଥାଏ ସେଟା ଉପରେ। ମାଟି ପୁରା ଲେସା ହେଇକି କରାହେଇଥାଏ ତ ସେଟା ଥାଏ ଆଟୁ ହଁ।
ଏଇ ଯୋଉ କଳମ ବାଡ଼ି ଯୋଉ ଟାଇପ୍ ର ସେଇ ଟାଇପ୍ ର ପୁରା ବୁଣା ବୁଣା ହେଇକି ତାଇଗ ଥାଏ ତା ଉପରେ ପୁରା ମାଟି କେମିତି ପକେଇକି ପୁରା ଆ, କଣ କଇଲ
ଉଁ, ଛେ-ହଁ ପୁରା ଛାତ ପଡିଲା ଭଳିଆ ତ ହେଇଥାଏ। ଥରେ ଛୋଟବେଳେ କଣ ହେଇଛିନା ଉଁ, ଆମ ସିଡିଟା ପକେଇଥାନ୍ତ ତା ଉ ପୁରୁ ସେଇ ଉପରେ କଣ ହେଲା ଧାନ ଗୁଡ଼ା କୁ ଏମତି ପୁରା ଶୁଖାନ୍ତି ସବୁ ହେଲା। ଆମର ଧାନ ବହୁତ ହୁଏ ତ ସେତେବେଳେ। ଏବେବି ତ ଧାନ ହଉଛି। କିନ୍ତୁ ସେ ତେବେଳେ ଆହୁରି ବହୁତ ହୁଏ। ଆ, ତ ସେତେବେଳେ କଣ ହଏ ନା ଆ, ସେ ମୋ ସାନ ଜେଜେମା ଯିଏ ସେ କଣ ନା ଛାତ ଉପରକୁ ଯାଇ ମାନେ ସେ ଉପରକୁ ଯାଇକି, ଯୋଉ ଆଟୁ ଉପରକୁ ଯାଇକି ଧରେ ଧିରେ ସିଡିରେ ଚଢି ଯାଇ ସେଟା ସବୁ ମୋତେ ଭଲ ଲାଗେ। ସେଇଠି ସତରେ ଆଉ ସେଇ ଯୋଉ ରୁମ୍ ଗୁରା ଯୋଉଟା ଥିବ ସେଇ ଯୋଉ ଘର ଗୁରା ତା ଭିତରେ ପୁରା ଏତେ ଥଣ୍ଡା ପୁରା ଏସି ଭଳିଆ ପୁରା ଥଣ୍ଡା ଲାଗେ ବହୁତ।
ହଁ ତ ଅବ୍ୟସ୍ଲି ଥଣ୍ଡା ହିଁ ଲାଗିବ ନା ଏକ ରେ ତ ଚାଳ ତାପରେ ପୁଣି ଆଟୁ। ତ ମାନେ ଖରାର ସେଠି କିଛି ପ୍ରଶ୍ନ ହିଁ ନାହିଁ।
ନା। ତାରେ କଣ ହେଇଛି ନା ତାପରେ ମୁଁ ବି ମୁଁ ବି ଯାଇଛି ବହୁତ ଥର ସେ ଉପରକୁ ତାରେ ଏଇଆ ସେତେବେଳେ ସେଟା ବହୁତ ଦିନର ହେଇଯାଇଥିଲା ମୋ ସାନ ଜେଜେମା କହୁଥିବ ଦେଖିକି ଧୀରେ ଧୀରେ ପାଦ ପକଉ ତୁ ନହେଲେ କୋଉଠି ଯଦି ଟିକେ ମାଟି ଯଦି ଖସି ଯାଇଥିବ ପାଦ ପଶିଯିବ ସେପଟେ ଯାଇଁକି ତଳେ। ତ ସେତେବେଳେ ଭଲ ଲାଗେ। ଭଲ ଲାଗେ ଆଉ। କିନ୍ତୁ ଏବେ ଆଉ ନାହିଁ ସେ ମାନେ
ଗୋଟ ଗୋଟେ ଜିନିଷ ସେସବୁ ଆଉ ମିଳିବ ବି ନାହିଁ।
ସେଟା ସେଟା ଆକ୍ଚୁଆଲି ଥିଲେ ଟିକେ ଭଲ ଲାଗିଥାନ୍ତା ସେଟା ଆଉ ଏବେ ଭାଙ୍ଗି ଭୁଙ୍ଗା ଦେଇକି ସିଏ ଏବେ
ଆରେ ସେଇ ଜିନିଷ ଯଦି ଥାଆନ୍ତା ଲୋକ ଏସି କିଣନ୍ତେ ବି ନାହିଁ।
ହଁ ସତ କଥା ଆକଚୁଆଲି। ତ ଆଉ ଗୋଟେ ଗୋଟେ କଥା ମୁଁ ବେଳେବେଳେ ଭାବେ କି ଯଦି ସେମିତି ଆଟୁଘରେ ମାଟି ବାଟି ନେସିିଦେଲେ ଏମ ଇଏ ହୁଏ ତାହାଲେ ଏଇ କୋଠାଘର ଛାତରେ ମାଟି ଫାଟି ରେ ଉପରେ ଦେଇକି ଛଣ ଛଣ ବିଛେଇ ଦେଲେ ହ ହୁଅନ୍ତାନି। ଭଲ ଲାଗନ୍ତା ଥଣ୍ଡା ଥଣ୍ଡା ଲାଗନ୍ତା।
ଭଲ ଲାଗନ୍ତା କିନ୍ତୁ କଣ କହିଲ ଲୁକ୍ ଖରାପ ହେଇଯିବ ଘରର।
ଛାତ ଉପରଟା ଥୋଡିନା କିଏ ଦେଖୁଛି?
ହୁଁ।
ଛାତ ଉପର ଟା ଥୋଡ଼ିନା କିଏ ଦେଖୁଛି।
ଆରେ ବାବା ଛାତ ଉପରଟା କିଏ ସିନା ଦେଖୁନାହାନ୍ତି କିନ୍ତୁ ମାନେ ଯାହାହେଲେ ବି ମାନେ ତୁମେ ତ କାମ ଧାମ ଚଳାଚଳି ସବୁ ଛାତ ଉପରେ କରିବ ନା।
ଅ ଛାତ ଉପରେ କଲେ ତାପରେ ଏଇଆ ଆଉ କଲର ଫଲର ଆଗଗୁରା ସବୁ ହେଇଥିବ ବର୍ଷା ଫର୍ଷା ହେଲେ।
ବାହାଘର ଫାଆଘର ଅଲଗା କଥା କିନ୍ତୁ ନର୍ମାଲି ଏମତି ଯଦି ଘରେ କିଛି ଗୋଟେ ଇଭେଣ୍ଟ କି ଫଙ୍କସ ଫଙ୍କସନ୍ ହୋଉଛି ଗୋଟେ ଜନ୍ମଦିନ କି କଣ ଗୋଟେ ହୋଉଛି ଚାଲ ଛାତ ଉପରେ ଭୋଜି କରିଦବା। ଛାତ ପରେ ଏଟା କରିଦିଅ ଛାତ ପରେ ସେଟା କରିଦିଅ।
ହଁ ନା ହଁ ସେଟା ତ ଠିକ୍ ଯେ ହଁ ନାଇଁ ସେଇଟା ଠିକ୍ ଯେ ମାନେ ମୁଁ ଗୋଟେ ଭାବେ ମାଇଣ୍ଡ କୁ ଆସେକି ଏମିତି ଏମିତି କଲେ କାଇଁ ଭଲ ହୁଅନ୍ତା।
ହୁଁ। ନାଇଁ କରି ହବ, କିନ୍ତୁ କରନ୍ତି ନାଇଁ ଆଉ। ଏତେ ଜିନିଷ କରିବା ଅପେକ୍ଷା ଏସି ଟା ଚାଲ ନେଇ ଆସିବା ଏଇଆ ହୋଉଛି ମାଇଣ୍ଡ ସେଟ୍।
ତାପରେ ଯିଏ ସବୁ ଯିଏ ଭଲସେ କଲର୍ ଦେଇଥିବ ଆଗଗୁରା ଭଲ ହେଇଥିବ। ଏଇ ଛାତ ଉପରେ ସବୁ ବର୍ଷା ହେଲେ ସେ ଆଗରେ ବୋହିବ ସବୁ।
ହୁଁ, ଆ ଯୋଉ ଏତେ କଥା ଆଉ ବୁଲେଇବାରେ କଣ ଫାଇଦା। କହିଦବ ତ ଡାଇରେକ୍ଟ ହଁ ଆମ ଗାଁରେ କିଛି ନାହିଁ ବୋଲି।
ହେ ଭଗବାନ୍ କହୁ କହୁକା ଆକ୍ଚୁଆଲି ଆମ ଗାଁ ରେ କିଛି ନାହିଁ ନୁହେଁ ଆମର ଏପଟେ ମାନେ କଣ କହିଲ ଆମର ଏପଟେ ବିଲ ସବୁ ଉପରେ ଯୋଉ ଅଛି। ଆମର ଏପଟେ ଆମ୍ବ ତୋଟା ଅଛି ସବୁ ଆମ୍ବ ତୋଟା ଆଡେ ଯାଇପାରିବ। ସେଠି ଯାଇକି ଭୋଜି ଫୋଜି କିି ବୁଲାବୁଲି କରିପାରିବ। ତାପରେ ଝରଣା ଆମର ଏପଟେ ଅଛି। ତ ଝରଣା ସିଆଡେ ଯାଇପାରିବ ତାପରେ ପାହାଡ। ଅଛି ସିଆଡେ ସବୁ ଜଙ୍ଗଲ ଫଙ୍ଗଲ ଅଛି। ନାଇଁ ଆଉ ସତରେ ଝରଣା ଅଛି। ପୁରା ଏମିତି ଝ ଝରଝରି ଯୋଉ ଗଲାଭଳା। ଅଛି ସେଟାକୁ ଆମେ ପାର୍ କରିକି ତା ଭିତରେ ଏମିତି ଉଁ ଚାଲିକି ପାର ହେଇକି ଯାଉ ଉ ଆ ସେଟା ପାର ହେଇକି ଗଲା ପରେ ତାପରେ ସବୁ ସବୁ ପୁରା ଚାଷ କରୁଛନ୍ତି ଆମ ସେ ବିଲ ଆଡ଼େ ପୁରା ହେପଟେ। ସେଠି ପାହାଡ଼ ଅଛି ପାହାଡ଼ ପରେ ଜଙ୍ଗଲ ସେ ଜଙ୍ଗଲ ଟିକେ ତଳକୁ ମୁଁ ହେଠି ପୁରା ଚା ଷ କରୁଛନ୍ତି ପୁରା। ମାନେ ସବୁ ପନିପରିବା ଚାଷ କରୁଚନ୍ତି ଏମିତି ଥରେ ଯାଇଥିଲୁ। ଆ ପନିପରିବା ସେଠୁ ଆଣିବା ପାଇଁ ସେ ଜଣେ କରିଚନ୍ତି ଜଣେ ଦାଦା ହେବେ ଏ ସେ ବିକ୍ରି କରୁଚନ୍ତି। ଯାଇଥିଲୁ ଥରେ ହେଇଠି ସବୁ ଇଏ କରୁଚନ୍ତି।
ମାନେ କଣ ସିଆଡ଼େ ଯାଇକି ପନିପରିବା କରୁଚନ୍ତି।
ହୁଁ ସିଆଡ଼େ ଯାଇକି ପୁରା ପନିପରିବା ସବୁକୁ ପୁରା ଚାଷ କରୁଚନ୍ତି ମାନେ ବଡ଼ ପୁରା ବୋହୁତ ମାନେ କେତେ ଏକ ଏକର ଭଳିଆ ହେଇଥିବ ମେବି। କି କେତେ ବଡ଼ ପୁରା ଜାଗାରେ।
ଚୋରି କରିକି ନେଇ ଯାଉନାହାନ୍ତି ପନିପରିବା?
ନା ନା ନା ନା ନା ନା ତାପରେ ସେମାନେ ସେଠି ସବୁ କରେଣ୍ଟ ଦୋଉଚନ୍ତି ସୋଲାର। ସୋଲାର୍ କରେଣ୍ଟ।
ହଁ ମାନେ କଣ କହିଲ ତା ସାଇଡ଼ ରେ ଏମିତି ତମେ ଯାଉଥିବ ନା? ତମକୁ ଗୋଟେ ଚର୍ଡ ଚର୍ଡ ଚର୍ଡ ଚର୍ଡ ଟାଇପ୍ ର ଗୋଟେ ସାଉଣ୍ଡ ଆସୁଥିବ ତମକୁ ଉଁ।
ତାଙ୍କଗର ଏପଟେ ସବୁ ବାରି ଫାରି ଇଏରେ ସବୁ ଲଗେଇଛନ୍ତି ବୋଲି ସବୁ ସୋଲାର୍ ଦେଇ ଦେଇଚନ୍ତି। ତ ଏମିତିଆ ସବୁ ଅଛି ଝର୍ନା ଫର୍ଣ୍ନା ଅଛି।
ପୁରା ମାନେ କଣ କହିଲ ମାନେ ସେ କରେଣ୍ଟ୍ ଯଦି କାହା ଦେହରେ ଲାଗିବ କିଏ ମରିବେ ତ ନାହିଁ କିନ୍ତୁ ଝଟ୍
ଚା ହଁ ଝଟ୍କା ଲାଗିବ ଛାଟି ହେଇପଡ଼ିବେ ହଁ ମୁଁ ଜାଣିଛି। ଅବଶ୍ୟ ମୁଁ କରେଣ୍ଟ୍ ଖାଇଛି କିନ୍ତୁ ସେଇ ଇଏରେ କରେଣ୍ଟ କେବେ ଖାଇନି କିନ୍ତୁ କରେଣ୍ଟ୍ ଖାଇଚି ତ ଜାଣିଛି।
ହଁ ତ ଟ୍ରାଏ କରିବା ପାଇଁ ଚାହିଁଲେ କରିପାରିବ ସେଥିପାଇଁ କିଛି ନାହିଁ।
ହଁ ଏମିତି ସବୁ ଅଛି ଆଉ ଚାହିଁଲେ ଆହୁରି ବି ବୋହୁତ ସାରା ଜିନିଷ ଅଛି ଚାହିଁଲେ ଆସିଲେ ଦେଖିପାରିବ ଆଉ ଠିକ୍ ଅଛି ମୁଁ ଟିକେ ଆ କଣ ପାଇଁ କେଜାଣି ଘରେ ବାର ବାର ବାପା ଫୋନ କରୁଚନ୍ତି ମୁଁ ଟିକେ କଥା ହେଇଯାଇକି ତାପରେ କରିବି ଆଉ।
ଠିକ୍ ଅଛି ଠିକ୍ ଅଛି ହଁ ହଁ ହଁ।